ହ୍ୟାଲୋ।
କଣ କରୁଛ?
ହଁ ସାଙ୍ଗ କେମିତି ଅଛନ୍ତି ଆପଣ?
ମୁଁ ତ ବହୁତ ଭଲ ଅଛି, ଆପଣ କେମିତି ଅଛ?
ମୁଁ ବି ବହୁତ ଭଲ ଅଛି ଆଉ ଆପଣଙ୍କ ଏତେ ଦିନ୍ ପରେ ଆମ କଥା ମାନେ ପଡିଲା?
ହଁ ମନେ ପଡିଗଲା ଆଉ। ମନେ ତ ସବୁବେଳେ ପଡୁଛି ଆଜି ଏଦେ ଖାସ ମନେ ପଡିଗଲା ଆଉ।
ଓହୋ ହଁ ମୁଁ ବି ତ ବହୁତ ବ୍ୟସ୍ତ ରହୁଛି ତ ସେଥିପାଇଁ ତୁମକୁ କଲ କରିପାରୁନି ଆଉ ସେଥିପାଇଁ ଆ ଆପଣ ତ ଏବେ ଏ ମତେ କଲ କଲେ ଆଉ।
ଆଉ ସକାଳେ ଖିଆପିଆ କଣ ହେଇଥିଲା?
ହଁ ସକାଳେ ମୁଁ ପଖାଳ ଖାଇଥିଲି ଆଜି। ପଖାଳ ଭାତ ଆଉ ମାଛ ଭଜା।
ୱାଓ କି ଖାଦ୍ୟ ଖାଇଲ ଆଜି?
ହଁ ଆଉ ଆଳୁ ଭଜା ବି।
ୱାଉ।
ଆଉ ଆପଣ କଣ ଖାଇଥିଲେ କି ଆଜି ସକାଳେ?
ମୁଁ ସକାଳେ ଖାଇନି ଏଯାଏଁ।
କାହିଁକି କଣ ଭୋକ କରିନି ଆପଣଙ୍କୁ?
ଭୋକ କରୁଛି ଥ୍ରି କଣ କଣ ଖାଇ ଦେଇଛି ସିଆଡେ ଗୁପଚୁପ୍।
ହଁ।
ହଁହଁ ହଁ ଆଉ ତମ ଘରେ ସବୁ କଣ କରୁଛନ୍ତି ସବୁ ଭଲ? ହଁ ଆମ ଘରେ ସବୁ ଭଲ। ମୋର ଭଲ ତମର ଭଲ ତମ ଘରେ ସବୁ ଭଲ?
ହଁ ସବୁ ଭଲ।
ଆଉ କଣ କେମିତି ବୁଲାବୁଲି କରିବ ରଜରେ ସପିଙ୍ଗ ଫପିଙ୍ଗ ତ ହେଇସାରିଥିବ?
ହଁ ସପିଙ୍ଗ ତ ହେଇ ସାରିଛି। ଖାଲି ଆଉ କୁଆଡେ ବୁଲାବୁଲି କରିବାକୁ ଯିବୁ ଆଉ। ସାଙ୍ଗସାଥି ମାନେ ମିଶିକି ମଜା ମସ୍ କରିବୁ ବୁଲାବୁଲି କରିବାକୁ ଯିବୁ ଆଉ ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି ସମସ୍ତଙ୍କ ଦେହ ଭଲ ଅଛିତ?
ଆମ ଘରେ ସବୁ ଠିକ୍ ଠାକ୍ ଅଛନ୍ତି ଆଉ କୁ
କଁ କହିଲେ?
କୁଆଡ଼େ କଁ ବୁଲିବାକୁ ଯିବ କେତେ ଦିନ ବୁଲିବ?
ରଜତ ଆମର ତିନି ଦିନ ପାଳନ କରାଯାଏ ଆମେ ତିନି ଦିନି ଯାକ ବୁଲିବୁ ଆଉ। ପାନ ଖାଇବୁ ପିଠା ଖାଇବୁ ଦୋଳି ଖେଳିବୁ
କେମିତି କଁ ପାଳନ କରିବ?
ହଁ ରଜରେ ସକାଳୁ ଉଠିକି ଗାଧେଇକି ନୂଆ ଡ୍ରେସ୍ ପିନ୍ଧି ପାନ ଖାଇବୁ ଦୋଳି ଖେଳିବୁ ପିଠା ଖାଇବୁ ସାଙ୍ଗସାଥି ମାନେ ମିଶିକି ସବୁଆଡ଼େ ଯିବୁ ବୁଲାବୁଲି କରିବୁ ଖଟି କରିବୁ
ପାନ ଖାଇବା ସେଦିନ ପୁରା ଜରୁରୀନା?
ହଁ ଆମର ସବୁ ରଜରେହିଁ ପାନ ସମସ୍ତେ ଖାଆନ୍ତି ରଜରେହିଁ ପାନଟା ସମସ୍ତଙ୍କୁ ଖାଇଲେ ଭଲ ଲାଗେ ରଜ ପାନଟାନା ସେଥିପାଇଁ ଭଲ ଲାଗେ ତିନି ଦିନ ଯାକ ପାନ ମୁଁ ବୋଧେ ରଜରେ ଯଉତିନି ଦିନ ରଜ ପାଳନ ହୁଏ ଆମର ମୁଁ ବୋଧେ ରଜ ତିନ ଦିନି ବୋଧେ ମିନିମମ୍ ପଚାଶ ଖଣ୍ଡ ପାନ ଖାଇଦେଇ
ଓ ସତରେ ଏଥର ମତେ ଦବନା ଦିଟା?
ହଁ ତମେ ଆସୁନ ରଜରେ ବୁଲିକି ଯିବ ଆମ ଗାଁକୁ? ଆଉ ତମ ପାଇଁ ମୁଁ ରଖିଥିବି ଭଲ ଭାବରେ ଭାଙ୍ଗିକି ରଖିଥିବି ରଜପାନ?
ଆଚ୍ଛା ହଉ ଆଉ ଯିବି ଆଉ।
ହଁ ଆସ ବୁଲିକି ଯିବ।
ଉଁ ତି ତିନି ଦିନ ଯାକ ପୁରା ନୂଆ ନୂଆ କପଡ଼ା ପିନ୍ଧି ଅଏସ୍ କରୁଥିବ ବୁଲୁଥିବ ଆଉ ନା? ମଜାମସ୍ତି କରିବ। ଆଉ ଯୋଉ ତମେ ଯୋଉ ଝୁଲାରେ ଝୁଲୁଚ କେତେ ରକମ କୋଉ ରକମ ଝୁଲାରେ ଝୁଲୁଚ?
ହଁ ପଟାଦୋଳି ଜାଣିଚ ପଟାଦୋଳି?
ହଁ।
ହଁ ପଟା ଦୋଳି ଖେଳନ୍ତି ଦୌଡ଼ାରେ ଦୋଳି ଖେଳୁ ଆମେ ଦୋଳିଟା ସଜାସଜି ହେଇଥିବ ଖେଳୁ ଆମ ସେପଟ ଗାଁରେ ବହୁତ୍ ବଡ଼ ଆକାରରେ ଦୋଳି ଫୋଳି ବାନ୍ଧନ୍ତି। ଆଉ ଏଠି ଆମର ଏଠି ମାନେ ଦୁଇ ଦୁଇ ଦୁଇଟା ସାହି ମଧ୍ୟରେ ହୁଏ ଲଢେଇ ହୁଏ କବାଡ଼ିର ଲଢେଇ ତା ହୁଏ ହଁ ସେ ପ୍ରତିଯୋଗତାରେ ଯିଏ ଜିତେ ତାଙ୍କୁ ଉପହାର ମିଳେ ଆଉ। ରଜ ତିନି ଦିନି ରଜ ତିନି ଦିନି ଯାକ ରଜ ତିନି ଦିନ ହଉଚି ଆମର ପ୍ରତ୍ୟେକ ଦିନ ରାତିରେ ଗୋଟେ ମହାବୀର ମନ୍ଦିର ଅଛି ସେମନ୍ଦିର ପାଖରେ ଆମର ପ୍ରତିଯୋଗିତା ହୁଏ। ସେ କବାଡ଼ି ପ୍ରତିଯୋଗିତା ହୁଏ କବାଡ଼ି ପ୍ରତିଯୋଗିତାରେ ଯିଏ ଜିତେ ତାଙ୍କୁ ପଇସା ମିଳେ ନହେଲେ କିଛି ଉପହାର ଦିଅନ୍ତି ଆଉ।
ଆଚ୍ଛା ଆଚ୍ଛା।
ଆମେବି ଦେଖିବାକୁ ଯାଉ ପ୍ରତିଯୋଗିତା ଆମ ଗାଁରେବି ପିଲା ଖେଳନ୍ତି ଆମେବି ଖେଳୁ ପ୍ରତିଯୋଗିତାରେ ଆମେବି ଭାଗ ନଉ
ଗୋଷ୍ଠୀ ଗୋଷ୍ଠୀ ହିସାବରେ ପ୍ରତିଯୋଗିତାରେ ଭାଗ ନିଅନ୍ତି ଆଉ। ତୁମ ଦଳ ତାଙ୍କ ଦଳ ମଧ୍ୟରେ କଣ ହବ ପ୍ରତିଯୋଗିତା ଆଉ କଣ କୁହନ୍ତୁ?
ଆଉ ଖାଇବା ପିଇବାରେ କଣ ଭଲ ଲାଗେ ସବୁ, ପଦା ଜିନିଷ, ଘର ଜିନିଷ? କଣ କହିଲେ?
ଆପଣ କେମିତି ରଜ ପାଳନ କରନ୍ତି, ଆମକୁ ଟିକେ କୁହନ୍ତୁ?